ହ୍ୟାଲୋ। କଣ କରୁଛ?
ଏଇଠି ବସିଥିଲି ଆଉ।
ଓ ହୋ ରୋଷେଇ?
ରୋଷେଇ ସରିଲାଣି।
ସରିଗଲାଣି?
ହୁଁ।
ଆମର ଷ୍ଟାର୍ଟ ହେଇନି ହବ।
ମୁଁ ଜଲ୍ଦି କରଉଛି ପୁଅ କାନ୍ଦୁଅ କାନ୍ଦି ସବୁ
ହଁ ଛୋଟ ଛୁଆ ଶୀଘ୍ର କରିଦେଲେ ଭଲ। ହଁ ଆମର ତ ଲେଟ୍ରେ ଆସୁଛନି ଲେଟ୍ରେ ଖାଉଛୁ ଆଉ।
ହୁଁ ନା ଆମର ଖାଇଲା ବସିକି ଲେଟ୍ ହେଲେ ବି ମୁଁ ଜଲଦି କରିଦଉଛି ଆଉ କଣ କରିବି
ହୁଁ ଭଲ।
ଆଉ କଣ
ଆଜି କଣ ରୋଷେଇ କରୁଥିଲ?
ମୁଁ ଏଇ ସକାଳେ କରିଥିଲି ଭାତ ଚିକେନ ଆଉ ଏଇ ଅଣ୍ଡା ଭୁଜିଆ କରିଥିଲି ଏଇ ଓଳି ହେଇଛି ଭା ତ କୁ ଅଣ୍ଡାଛୋଳ ଉ।
ଆ ଦି ଓଳେ ତାହାଲେ ଆଇଁସ ଆଉ।
ହୁଁ ଆଇଁଷ ଦିନଟା ବି
ହଁ ପୁଅ ଅଣ୍ଡା
ତମର କଁ ହଁ ସେ ସବୁ ଖାଉଛି ଅଣ୍ଡା।
ଆମର ଆଜି ମାଛ ହେଇଥିଲା।
ହଁ, ହଁ।
ଖାଳେ ଏ ଓଳା କଣ ଡାଲମା ହେରିକା କରିଦେବି ଆଉ।
ହୁଁ
ଆହୁରି ମାଛ ଟିକେ ବଳିଚି। ଏବେ ଯାଇନି ପୁରୀ ଯିବୁ ବୋଲି ଭାବିଛୁ।
ହଁ ହଁ ଆମେ ଯାଇଥିଲୁ ଆଜି ବୈଷ୍ଣବୀ ଦେବୀ।
ଆଜି ଯାଇଥିଲ?
ଆଁ?
ଆଉ ଯାଇକି ବୁଲିକି ଆସିଲ?
ହଁ ଯାଇଥିଲୁ ସାଙ୍ଗେ ସାଙ୍ଗେ ସକାଳେ ବାହାରିଲୁ ବାହାରିକି ସାଙ୍ଗେ ସାଙ୍ଗେ ରୋଷେଇ ହଗା କରିକି ତା ପାଇଁ ଟିଫିନ୍ ତିଆରି କରିକି- ସାଙ୍ଗେ ସାଙ୍ଗେ ଗଲୁ ଆଉ ଦଶଟାରେ ଗଲୁ ଯେ ଆସିଲା ଆସି ଦିଇଟା ହେଲାଣି ଭଲ ଅଛି ଜାଗା।
ବାଇକ୍ ରେ ଗଲ?
ନାହିଁ ପୁରା ଘରଟା ଯାକ ସମସ୍ତେ ଯାଇଥିଲୁ କୋଡିଏ ଜଣ।
ଓ ସମସ୍ତେ ହଁ। ଭଲ ଜାଗା ନା?
ହମ୍ ହୁଁ ଭଲ ଅଛି ଯେ କିନ୍ତୁ ଚାଲିବାକୁ ଅଧିକ ପଡୁଚି। ଚାଲି ଚାଲିକା ଖା ଗୋଡ଼ କଣ ହେଇଯିବ।
ଗୋଡ଼ ହଁ ହଁ।
ଗାଡି ରଖାହବ କୋଉ ବାଟରେ ତାପରେ ଚାଲି ଚାଲି କେତେ ପୁଅ ଚାଲୁଥାରେ। ସିଧାରେ ଆସିଲେ ବାଁ ପଟକୁ ହଁ ବାଁ ପଟକୁ ଗଲେ ବୈଷ୍ଣବୀ ଦେବୀ ପଡିବେ ହେଇପଟକୁ ପାହାଚରେ ଚାଲି ଚାଲିକା ଯିବ କେତେ ବାଟ। ତାପରେ ହେଇଆଡୁ ଦେଖି ସାରିକି ଆସିଲା ପରେ ଆଁ ସିଧାରେ ପଡିବ ଅଁ ଭୈର ମନ୍ଦିର ବାବା ଭୈର ମନ୍ଦିର।
ହଁ ହଁ ଶ୍ରୀମନ୍ଦିର ଦେଖିଲେ?
ହୁଁ ହେଇପଟକୁ ଗଲୁ ଯେ ପୁଣି ଆହୁରି ହେତିକି ଏଇ ପଟକୁ ଯେତେ ଲାଗିଲା ହେଇପଟକୁ ସେତେ ଖାଲି ଚାଲୁ ଥାଉ ମୁଁ କହିଲି ଆଜି ରେଷ୍ଟ୍ ନେଲେ ଗୋଡ ବିନ୍ଧିବ ଆଉ।
ହଁ।
କାଇଁ ଏତଳେ ଯାଏଁ କିଛି ହେଇନି କାମ ଚାଲିଚି କାମ ସରିଗଲେ ତାପରେ ଚାଲିବ ଗୋଡ।
ହଁ ବିନ୍ଧିବ।
ହୁଁ ଏଇନା ପ୍ରବଳ ଚଲା ତାପରେ ଦି ପଟ ଅଧିକ ପାହାଚ। ପାହାଚ ଅଧିକ।
ତ ଦେଖିକି ଆସିଲ ଆଉ ଦେଖିକି ଆସିଲ ଆ ପାହାଡ଼ ପଡ଼ିବ ନାହିଁ କେମିତି।
ହଁ ପାହାଡ ଉପରେ ହେଇଚି ଆଉ।
ହଁ।
ନାଇ ଅଧିକ ଚଲା ପଡୁଛି ତାପରେ ଜଙ୍ଗଲ ଭିତରେ ଖାଲି ସଁ, ଶାଁ ସଁ ଶାଁ ଶୁଭୁଛି ଖାଡି।
ଓହଃ ଜଙ୍ଗଲ ଭିତରେ ପରା।
ହଁ ପୁରା ଜଙ୍ଗଲ ଖାଲି।
ଓହୋ ଜଙ୍ଗଲ ଭିତରେ ଜଙ୍ଗଲ ଭିତରେ କିମିତି ଗଲା ଗାଡି?
ଗାଡ଼ି ଯାଉଚି ଯେ ପୁରା ପାଖକୁ ଯାଉନି ଆଉ ନାଇଁ କି?
ହୁଁ।
ଯେ
ମୁଁ ଯାଉନି ତଳେ ରହୁଚି।
ଓହୋ ଛୁଆ
ସେଇଟ ଯେମିତିଆ ଜାଗା ହେଇଚି ରାତିରେ ଗଲେ
ଏ ତମ ପୁଅ?
ନାଇଁ ବୈଷ୍ଣବ ମନ୍ଦିରକୁ ଟିକେ ଯାଇପାରିବ ଏଇ ଯୋଉ ବାବା ଭୈରବ ମନ୍ଦିର ହେ ପାପଟା ଅଧିକ, ଡର ଲାଗୁଛି। ହୁଁ।
ଦିନ ଥିଲା ପଳେଇ ଆସିଲେ ଭଲ।
ହଁ, ନାଇଁ ପହଡ ପଡି ଯାଉଛି ବାରଟା ପଇଁଚାଳିଶରେ।
ଏବେ ରଥଯାତ୍ରା ହେବ ବୁଲିବାକୁ ଆସିବ ପୁରୀ?
ପୁରୀ-ଈ-ଈ, ନାଇଁ ମ ଛୋଟ ପିଲା ଧରି କିଏ ଯାଉଛି। ଏଇ ଦେଖିଆ ନୟାଗଡ଼ ଯିବୁ ବଲେ ଦେଖିଦେଇକି ପଳେଇ ଆଇଲେ ହବ।
ହଁ ସେ ନୟାଗଡ ପାଖରେ ଟିକେ ଦେଖିବ ଭଲ।
ହୁଁ।
ଏତେ ଗହଳିରେ କୁଆଡେ ଯିବ ଆମେ ବି ଗହଳିରେ ନାଇଁ ପରେ ଯିବୁ, ଏତେ ଗହଳିରେ ଗଲେ ଦଳା ଚକଟା କରିଦେଉଛନ୍ତି।
ହୁଁ।
ଆର ବର୍ଷ ଦେଖୁନ ଯାଇଥିଲେ ଯୋଉ ସେଇ ମଧ୍ୟଗଣର ଲୋକ ନା କଣ ସେ ଦଳା ଚକଟା ହୋଇଇଗଲେ।
ହୁଁ-ହୁଁ ତାହେଲେ ମୁଁ ଜାଣିନି।
ହଁ-ହଁ, ହଁ ବା ନ୍ୟୁଜ ଦେଖିନ ତମେ।
ହୁଁ-ହୁଁ।
ଏପଟେ ଧଉଳି ପଡେ ଆସିଛ ଦେଖି ବୁଲିବାକୁ?
ନା।
ଆସୁନାହାନ୍ତି ଏ ଦଶ୍
ଖଣ୍ଡଗିରି ଧଉଳି ହେଗୁରା ଦେଖିନି।
ହଁ-ହଁ, ଏ ଦଶହରାକୁ ଆସ।
ଯିବା, ଆଉ ଦେଖିବା ଆଉ।
ଦଶହରା ମେଢ ଦେଖିବ, ଆଉ ଏଆଡେ ଧଉଳି ଇଷ୍କନ ଦେଖିବ, ଭଲ ଜାଗା ଅଛି।
ଟିକେ ଆମ୍ ପୁଅ ଟିକେ ବଡ ହେଇଯାଉ, ତାପରେ ଗଲେ ନଣଦଠି ତାପରେ ଦେଖିକି ଆଇବା ଆଉ।
ହଁ, ତମ ନଣନ୍ଦ ଘର ବା ଅଛନ୍ତି?
ହଁ ବିଡିଏରେ।
ହଁ-ହଁ, ତମ ନଣନ୍ଦ ଘରଠି ଆସିଲେ ଆମ ଘରକୁ ଆସିବ ଆଉ।
ହଉ ଆଉ।
ହଉ, ଛୁଆ ଟିକେ ବଡ଼ ହେଇଗଲେ ଟିକେ ବୁଲିବାକୁ ଭଲ।
ହଁ, ନହେଲେ ଛୋଟ ପିଲା ଧରି କେତ୍
ହୁଁ-ଉଁ, କେତେ ଆମେ ଯେତେବେଳେ ଟୁରିଷ୍ଟ ଗାଡିରେ ଯାଇ ଥିଲୁ ହୀରାକୁଦ ପଟ ବୁଲିବାକୁ।
ହୁଁ।
ଏ ଛୋଟ ହେଇଥିଲେ ଛୁଆ।
ହୁଁ।
ସେ ଗାଡ଼ିରେ ପଳେଇଥିଲୁ ବୁଲିବାକୁ ଆଉ ଏତେ ବାଟ କଣ ଯାଇହବ କି କୋଉଥିରେ। ଘଟଗାଁ ତାରିଣୀ ଯାଇଥିଲେ?
ହଁ ଯାଇଥିଲୁ ଫ୍ୟାମିଲି।
ହଅ।
ଫ୍ୟାମିଲି ଯାଇଥିଲୁ ବୋଲେର କରିକି।
ହଁଅ?
ଆଉ ମୋ ଏଇ ହଜବେଣ୍ଡ ନୁହଁ କି ସେ ସବୁ ବର୍ଷ ଯାଉଛନ୍ତି ଚୈତ୍ର ମାସରେ। ଯୋଉ ଚଇତି ପର୍ବ ହଉଛି ଯାଉଛନ୍ତି ଦେଖିବାକୁ ସବୁ ବର୍ଷ। ହଁ ବାହାଘର ପୂର୍ବରୁ ସେ ବି ଯାଉଥିଲେ।
ନାଇଁ ଏବେ କୋଉଠି ଗାଁରେ ରହୁ ଛନ୍ତି ନା ଇଆଡେ ବାହାରେ ରହୁଛନ୍ତି ତମ ବାବୁ।
କିଏ ଆମେ।
ତମ ବାବୁ ହଁ।
ହୁଁ ସଂପଡା ରେ ଏଇଠି।
ତମ ବାବୁ। ସେଇଠି ରହୁଛନ୍ତି ପାଖରେ। ନାଇଁ ନାଇଁ କିଛି ହିଁ କଟିବନି ହାଲୋ। ତମ ବାବୁ କୋଉଠି ରହୁଛନ୍ତି।
ସେ ସଂପଡ଼ା।
ଅ ହଁ ସଂ।
ଏଇଠି ରହୁଛନ୍ତି ନୂଆ ଗାଁ ଯାଉଛନ୍ତି।
ହୁଁ ନୂଆ। ହଁ ହଁ ଆମେ ତ ରାତି ପାହିଲେ ହେଇପଟେ ନୂଆ ଗାଁ ଆମର ମେନ ଆଉ।
ହୁଁ।
ଆଉ ଏପଟେ ଆସ ବୁଲିକି ଯିବ ସବୁ ଧଉଳି ଇସ୍କନ ଏଇ ରାମ ମନ୍ଦିର।
ହୁଁ ଯିବା ଆଉ।
ଆସ ତମେ ନଣଦ ଘଟିକି ଆସିଲେ ବୁଲିକି ଯିବ।
ହୁଁ।
ଆସ ଆମ ଘର ଆଡେ ଆସ ବୁଲିକି ଯିବ। ତମ ପୁଅ କୁଆଡେ ଯାଇଛନ୍ତି।
ସେ ଏଇଠି ବାହାରେ ବୁଲୁଚି। ଖୁଡି ଧରିକି ନେଇ ଛନ୍ତି ତ ନାଇଁ ମ କୁଆଡେ ଯାଉନି। ଏଇ ଆମ ଚାରି ଘର ଯା କ ବୁଲୁଛି ଆମ ଚାରି ଘରକ ଛଡା ଆଉ କୁଆଡେ ଯାଉନି।
ହଁ କୁଆଡେ ବାଇ ରେ କୁଅ ଥିବ ସବୁ ଆଡେ ଜଳ କା ଛାଡିବନି। ଛୋଟ ଛୁଆ ନା ଆଉ କାମ ବରଂ ଲେଟ୍ ହଉ ତମର। ଆଗ ଛୁଆ ଦାୟିତ୍ଵ କର ଆଉ ସତ କଥା ଯେ। ହାଆଉ କାମ।
ଧରୁଛନ୍ତି କିନ୍ତୁ।
ଧରୁଛନ୍ତି ତ। ହଁ ଧରିଲେ ଭଲ। ହଁ ଭଲ ଏଇ ଦାଣ୍ଡ ଆଡ଼େ ଗଲେ ସିଆଡ଼େ ବି ଟିକେ ଅନଉଥିବ। ଛୋଟ ଛୁଆ ନା ସେ କଣ ଜାଣୁଛନ୍ତି କି।
ହଁ ତା ଆଉ ପାଖେ ପାଖେ ରହୁଛନ୍ତି ନା।
ହୁଁ ପାଖେ ପାଖେ ରହିବ ଆଉ କଣ କି। ଦେଖୁଛ କେଁ ତି ହେଇ ଶୁଣୁଛ।
ହୁଁ।
ଏ ଛୋଟ ଛୁଆ ଆଉ ସେଥିଲାଗି ପାଖେ ପାଖେ ଛୋଟ ଛୁଆଙ୍କୁ ଜଗିକି ରହିବ। ସେ କାମ ହଉ ଲେଟ କଣ ହେଇ ଯାଉଛି। ଛୋଟ ଛୁଆ ତ ମାନେ ଏଇନା ହଇରାଣ କରିବେ।
ତମକୁ କଦମ୍ବ ପିଠା ଆସିଛି।
ନା ସେ ଗୁଡ଼ା ଆସିନି।
ହୁଁ। କିନ୍ତୁ ଦେଖାଯାଉଚି ବଢିଆ କଦମ୍ୱ ମୁଁ ଜାଣିନି।
ଓ ହୋ ମୁଁ ବି ସୁଣୁନି । ସେଇଟା କୋଉଥିରେ ହୁଏ? ସେଟା କୋଉ ଥରେ ମୁଁ ଜାଣିନି ଏରା। ଏଇ ପୋଡ଼ପିଠା
ଦେଲେ କଦମ୍ବ ଭଳିଆ ହେଇଯିବ ଫୁଲ।
ଓ ହୋ। ସେଇଟା ମୁଁ ଜାଣିନି। କ ଏଇ କଣ କି ପୋଡ଼ ପିଠା ଜାଣିଚି। ଏଇ ସୁଜି କାକେରା, ମଣ୍ଡା, ବରା ଏଇଗୁଡା ହିଁ ଜାଣିଯାଇଚି। ଶିଖିଯାଇଚି। କଦମ୍ୱ ପିଠା, ନା ମୁଁ ଜାଣିନି ଏରା।
ପୋଡପିଠା ଟା କେମତି କରୁଚ?
ପୋଡ଼ପଠା ଏ ଯୋଉ ଗୁଡ଼ ନଡ଼ିଆ ପକେଇକି ଚୁନା ନା କେମିତି କଣ?
ହଁ ହଁ। କେମିତି କଣ ଗୋଳି ଆଣିଦେଇକି କେମିତି
ହଁ ହଁ। ଗୁଡ ସେ ଚୁନା ଆଗ ପାଣି ଦିଆହବ। ତାପରେ ଇଏ ଗୁଡ଼ ପକେଇବ ନଡ଼ିଆ ତାପରେ ଚୁନାକୁ ଫେଣ୍ଟିଦବ, ଯୋଉ ନଡ଼ିଆ ପୋଡପିଠା କରିବ। ତାପରେ ଫେ ଣ୍ଟି ଦେଇକି ତାପରେ ଚୁଲିରେ ବସେଇବ। ତାକୁ ଇଏ ବସିଲା ମାନେ ଡଙ୍ଗା ରା ଡଙ୍କା ମାରି ମାରି ତାପରେ ଜନ୍ତୁଣୀ ହେଲା ମାନେ ଜନ୍ତୁଣି ହେଲାନି ପାଗ ହେଲା ମାନେ କାଢ଼ିଦେବ। କାଢ଼ିକି କଡ଼େଇରେ ତମେ ବସେଇବ। ତଳେ କଣ କରିବ ଆମେ ପାଳ ହେରିକା ଇଏ ଦେଇଦଉ। ଦେଇକି ତା ତାପରେ ତଳେ ବି କୁଣ୍ଡା ଦଉଛନ୍ତି। ତାପରେ ଇଏ ଦିଆହବ କଦଳୀପତ୍ର। କଦଳୀପତ୍ର ଦେଇକି ତାପରେ ସେଇଟାକୁ ଦିଆହେବ, ସେ ଯନ୍ତୁଣୀକି। ହାତରେ ମାଡ଼ି ମାଡ଼ି ଦବ ଆଉ। ତାପରେ ପୁଣି ମାଡ଼ିକି କଦଳୀପତ୍ର ତାପରେ ପକେଇବ। ଦେଇକି ତାପରେ ଆର ଯୋଉ ଏଇ ଚୁଲିରେ ଯୋଉ ଗୁଲୁଗୁଲିଆ ନିଆଁ ସେଇରା ହିଁ ଦିଆହେବ ତା ଉପରେ। ଆ ଟିକେ ଦୁକୁ ଦୁକୁ ଜଳିବ। ଏଟା ସିଝିବ କେମିତି ପିଠାଟା।
ହଁ। ନାଇଁ ଅଧିକାଂଶ କଡେଇ ରେ କରୁସନ୍ତି ଗ୍ୟାସ ରେ ଯେ ହେରା କେମିତି କରୁସନ୍ତି କେଜାଣି।
ହଁ ଗ୍ୟାସ ରେ ମୁଁ ଏଇଠି କରିନି ସେ ପିଠା। ମୁଁ ଗାଁରେ ହିଁ କରେ ସେଇଟା। ଏଇଠି ହେ ଯୋଉ ବିରି ପୋଡପିଠା କଣ ଏଇଟା କଡ଼ରେ ଏଇଟା ଇଏ କରିଦେଲେ ହେଇଯାଉଚି।
ହୁଁ। ବିରି ପୋଡପିଠା ଟା ମୁଁ ଖାଇଚି ଭଲ ଲାଗୁଚି। କିନ୍ତୁ ଟାଣ୍ ଲାଗୁଚି ଚାରିପଟ।
ହଁ ଟିକେ ଇଏ ତମେ କଣ କର ସି
ହଁ ପା ଟିକେ ହଁ ଲାଗୁଚି ଯେ ମୁଁ ତ ଏବେ ଦିନେ କରିଥିଲି ସେମିତି ଲାଗିଲା।
ହୁଁ।
ମୁଁ କହିଲି କଣ ଟିକେ ନରମ ଲାଗୁନି।
ହୁଁ। ନାଇଁ ଜଲଦି ବାହାର କରିଦ ଦେଲେ ନରମ ହବ ଯେ। ଡର ରହିବ କାଳେ ଭିତରେ ସି
ହଁ ସେଇ କଥା। ଆଉ ଟିକେ ନସିଜିଲେ କେମିତି କଣ ।
ହୁଁ। ଆମର ଘରଠି ବୋଉ କରେ। ମତେ ତ ଆସିନି।
ଅ ହଁ। ମୁଁ ଏବେ କରିଥିଲି ଗୋଟେ ଥର। ମୁଁ ସେଇଗୁଡା ବହୁତଥର କରେ ଯେ, ଏବେ ଯଉ ପେଟ ଗ୍ୟାସ୍ ଉଠଉଚି ମାନେ ସେଇ ପିଠା ଆଉ ଟିକେ କରୁନି, ନହେଲେ ମୁଁ ପ୍ରାୟ ଏରା କରିବି। ବେସି ଆ ହେରା କରୁନି। ଆଉ ନାଇଁ ରଖ।
ହଁ ରଖୁଚି।
ହଁ।